ହାଲୋ।
ତ
ହୁଁ କଣ କରୁଛୁ?
ଏଇ ବସିଛି ଖଟ ଉପରେ ବସିଛି ଆଉ।
ହଁ ସମସ୍ତେ ଅଛ ରୁମ ମେଣ୍ଟ।
ରୁମ ମେଣ୍ଟ ସମସ୍ତେ ହଁ ଆସିସାଇଲେଣି ସମସ୍ତେ ଜଣେ କିଣିବା ପାଇଁ ଯାଇଛନ୍ତି ଆଉ।
ହଁ
ହୁଁ।
ଖିଆ ପିଆ ତାହେଲେ ସଇଲାଣି।
ହଁ। ପୁଡିଆ ଖାଇଦେଇଛ ଆଉ।
ନାଇ ରୋଷେଇ ଏକାଠି କରୁଛ ନା ଅଲଗା ଅଲଗା।
ମୋତେ କହିଥିବି ମୁଁ ତ ଏ କଲେଜରେ ଅ କହିଛି ବୋଧେ ଆପଣଙ୍କୁ।
ହୁଁ।
ହାଲୋ।
ହୁଁ ହୁଁ ହଁ ହଁ କହିଛ।
କଲେଜରେ କହିଥିଲି ବୋଧେ ଖାଉଚୁ ବୋଲି।
ହୁଁ।
ସେଇଟା ଖାଲି ଟିକେ ମାନେ ଏ। ଖାଇଦେବେ।
ରାତିରେ ତାଙ୍କ ସହିତ ଖାଇ ଦଉଛ ନା କେମିତି କଣ ନା ଧରିକି ଆଉଛ ହେରି। ପାର୍ସଲ।
ରୁ ଫୁଟି ଖାଇଦିଏ ଏମତି ଆଉ ଯଦି ଇଚ୍ଛା ହୁଏ ବନେଇ କଣ ଖାଅ। ଟି ଆଣୁଛି ବି ଏଠି ଆମର କହିଥିଲି ନା ଦଶଟଙ୍କା ରେ ଚାରଟା ରୁଟି ଦଉଥିଲେ ହୁଁ। ଚାର ଟା ରୁଟି ଆଣିକି। ତରକାରୀ ବି। ସେଟା ବନା ହବ।
ତମର ଟିକେ ମେ
ହଁ ତରକାରୀ ଟିକେ କଣ ବନା ହବ ଏତିକି ଆଉ ତରକାରୀ ଭଜା। ଏ ଯଉ।
ଆଉ। ଗାଁକୁ ଗଲେ ରୋଷେଇବାସ କିଏ କରନ୍ତି ତମେ ନା ମାମା।
ବଷ ବର୍ଷ ନା ସେଠୁ।
ହୁଁ। ଗାଁ କୁ ଗଲେ ରୋଷେଇ ବାସ କିଏ କରନ୍ତି। ହ୍ୟାଲୋ।
ମାଁ କଇଲେ ନାମ ମ କରନ୍ତି ହୁଁ।
ତମେ କରନି କେବେ?
ହଁ
କହିଲି ତମେ କରନି କେବେ?
ମା କରନ୍ତି ମା କରନ୍ତି। ଆଲୋ ମୁଁ କରିବା ପାଇଁ ରୋଷେଇ ଟ୍ରାଏ କରେ। ମୁଁ ରୋସେଇ କରିବାକୁ ଟ୍ରାଏ କରେ କିନ୍ତୁ ମା ଦିଅନ୍ତିନି। ନାହିଁ
ଆସେଟି ସବୁ?
ମୁଁ କରିବା ପାଇଁ ଟ୍ରାଏ ମାନେ ମାନେ ସେଇ ପାଖରେ ବସେ କହି ପାଇଁ କିନ୍ତୁ ମାଁ ଦିଅନ୍ତିନି।
ହୁଁ ଦିଅନ୍ତିନି ବୁଝିଲି ଯେ ଆସିଛି ନା ନାଇଁ? ଅଧା ଅଧା ଶିଖିବ ନା ଆଉ।
ହଁ ଆସିଛି।
ହଉ ଆଉ।
ହଁ ଖାଇଲା ଭଳିଆ ଫୋପାଡ଼ିଲା ଭଳିଆ ନୁହେଁ। ନୁହଁ ବାପା
ବେଶୀ ଭଲନୁ ବେଶୀ ଖରାପ ନୁହେଁ ଆଉ ହୁଁ। ହୁଁ ହାଲୋ ହାଲୋ
ଜେଜେମା
ଆଉ ଯେଯେ ବାପା ହ୍ୟାଲୋ।
ହଁ
କଇଲି ଜେଜାପା ଅସଛନ୍ତି ନା ନାହାନ୍ତି।
ଖାଇଦଉ ସେ ଖାଇ ଖାଇ ହଉ କିନ୍ତୁ ପକେଇବ
ହ୍ୟାଲୋ ତମ ନେଟୱର୍କ ପ୍ରୋ ପୁରା ପ୍ରୋବ୍ଲେମ ହେଉଚି ବୋଧେ କିଛି ନାହିଁ ବୋଧେ ନେଟ୍
ତମର ହେଉଚି
ଫୁଲ୍ ଟାୱାର ମୁଁ
ତମର ହଉଚି ମୋର ତ ନେଟୱର୍କ କିଛି ନାହିଁ
ଏବେ ଆମର ଫାଇଭ ଜି ପ୍ଲସ୍ ଏବେ କ୍ଲୀୟର ସୁଭିଲା ସେତେବେଳେ ଥଙ୍ଗ ଥଙ୍ଗ ଥଙ୍ଗ ଥଙ୍ଗ ହଉଥିଲା
ବହୁତ ଷ୍ଟୀଟ ବାହାର ଟାରେ ହଁ ତମର ତ ମାମା ଟାକୁ ଥିଲେ ବୋଧେ
ନା ନା ଆଇ ଡାକୁଥିଲେ
ଓହୋ ଆଇ ତ ଆଇ ବହୁତ ୟଙ୍ଗ ଅଛନ୍ତି ବୋଧେ ଆଈ ବହୁତ ୟଙ୍ଗ ଅଛନ୍ତି
ସତରେ ବାସ୍ତୋରି ହେଲାଣି
ଆଚ୍ଛା ଆଚ୍ଛା।
ହୁଁ।
ମୋ ଆଇ ନାହାନ୍ତି ଅଜା ନାହା
ଅଜା ଡେଥ୍ କରିଗଲେଣି ମୁଁ ଜନ୍ମ ହ ବା ପୂର୍ବରୁ।
ଓହୋ ଆଛା।
ଆଚ୍ଛା ତମର ଟାଇମ୍ କେତେ ଦେଖଉଚି ଦେଖିଲ ଆମେ ଯୋଉ କଥା ହେଲେଣି?
ଫାଇପ୍ ମିିନିଟ୍।
ମୋତେ ଟେନ୍ ମିନିଟ ହେଲେ କହିବ ହେଲା ।
ନା‌ହିଁ ହେମିତି କ ମାନେ
ସୋ କରୁନି ମୋ ଟାରେ।
ଆକ୍
ହୁଁ ହୁଁ ହୁଁ। ଆଉ ଗାଁ ରେ ସ୍କୁଲ ସବୁ ଟେନଥ୍ ଯାଏ ନାଇଁ କି ନା ବାହାରେ କୋଉଠି ପଢିଥିଲ ।
ନା ଗ୍ରାଜୁଏସନ କରିକି ସେଇ ଭୁବନେଶ୍ଵର ଆସି ବାଣିରେ
ଗ୍ରାଜୁଏସନ୍ ପରେ।
ହଁ ବାଣିକେ ପଡୁଥିଲି ତାପରେ ଅ ଶଇଲା ଜବ୍ କଲି ଆଉ।
ହ ମୋର ଗୋଟେ ସାଙ୍ଗଟେ ସେମତି ଦି ବର୍ଷ ସେ ବାଣୀରେ କୋଚିଂ ନେଲା । କୋଚିଙ୍ଗ ନେଲା ଏବେ ଆସିକି ସେ ନୟାଗଡ଼ ରେ ପୁଣି ନିଜେ ପଢାପଢି କରୁଚି ଆଉ ପ୍ରିପ୍ରେୟାସନ୍ ଆଉ। ଆନ୍ଧ୍ରା ବି ଡି କରିଦେଇଚି। ଆନ୍ଧ୍ରା ବି ଡି କରିଦେଇଚି ଆଉ ପିଜି ଶେଷ ହେଲା ବୋଧେ ଏଇ ବର୍ଷ।
ଓଡିଶାର ଲୋକ ମାନେ ସବୁ ଆନ୍ଧ୍ରା ବି ଏ ଡ୍ ଯାଇ
ଆରେ ଓଡିଶାର ତ କମ ସିଟି ଆଉ କଣ କରିବେ କଉନ?
ଅ ସମ
ଏମିତି ବି ଡି ଏଗ୍ଜାମ ତମେ ଯଦି ଦଉଚ ଦି ଲକ୍ଷ ଅଢେଇ ଲକ୍ଷ ପିଲା ସିଟ ହଉଛି ଦି ହଜାର। ପଚିଶଅ। ଏମିତି ହେଲେ କୋଉ ପିଲା ଟା ପାଇବ କହୁନ?
ବେକାର କାମ।
ସେଇଟା ହଉଚି ଅସୁବିଧା।
ହଁ ।
ସେଥିପାଇଁ ସମସ୍ତେ ଆନ୍ଧ୍ରା ବି ଡି ଆଉ। ଏଇଠି ମୋର ଗୋଟେ ସାଙ୍ଗଟ ଏମିତି ଝିଅ ଟେ ସିଏ ଉ ମ୍ୟାରିଟ କଲା ପରେ ସିଏ ବି ଏବେ ଆନ୍ଧ୍ର ବିିଡ କରୁଛି।
ଆମ ଅଧିକ ମ୍ୟାରେଜ ଝଡ କରୁଛନ୍ତି ପଅ ମାନ କରୁଛନ୍ତି ସବୁ କରୁଛନ୍ତି ମୋର ବି ଯାଇକି ପୁଥିଲେ ପି ତ ଏବେ ସେ ମାରେଜ ହେଇଗଲା କିନ୍ତୁ ସେ କରୁଥିଲା ଆଉ।
ହୁଁ ହୁଁ।
ଲାଭ ନାହିଁ ମୁଁ ତାପ ଆଉ ଯଦି ଯୋଉ ଗୋଟେରେ ମାନେ ଅ ଚାଲିବ ସେଇଟା ଠ ଚାରି ହଜାର ଆଧ୍ର ବିଟ କଡ଼ ଏମି କାମ କରର
ତମର ଯଦି ଗୋଟେ ଲକ୍ଷ ନେଇାଇକି କରିବ ବ ହେଇପାରିବ ନହେଲେ ଚାରିଆଡେ ବସିଲେ କିଛି ବି ହେଇପାରିବନି
ହ ଯୋଉମାନେ ଚାରି ଜଣ ଚାରି ଜଣ କରିିବେ ତାଙ୍କର ନଲେଜ ଭଲ ଥିବା ଦରକାର ହେଲା ଆଉ ଯଦି ଗୋଟେ ଯୋଉ ମାନ କରିିବେ ହ ଗୋଟେ
ହୁଁ। ତମେ ତା ଆନ୍ଧରେ ବିଇଟା କରିଥିଲି ହେଇଥାନ୍ତା କଲାନି।
ମୁଁ କଲନି ମୁଁ ଜାଣିନି ବା ଆନ୍ଦ୍ରାପଡି କଣ ଆ ଫୋନ ତ କିଛି ଜାଣି
ହଁ ତମର ତମେ ତ ବା କମର୍ସ ଷ୍ଟୁଡେଣ୍ଟ ଆ ବି ଡ୍ କିଛି ଖରାକୁ ପଡିବନି କଲେ ଚଳିବ ଯେ କିଛି ଅସୁବିଧା ନାହିଁ।
ମୁଁ କରନାହାନ୍ତି କିନ୍ତୁ କଣ ଗା କରନ୍ତି ମୁ ଆଗ ନଥିଲା ନା
ଅନ୍ଦ୍ର ବିଡି ଆ ର ନଥିଲା ବୋଲେ ଏବେ ତ ପାଞ୍ଚ ସାତ ବର୍ଷ
ମାନେ କମର୍ସ କମର୍ସ ପିଲାଙ୍କର ନ ମତେ ବିଧଟ ନଥିଲା ହଁ।
ଏବେ ଆର୍ଟସ୍ ପିଲାଙ୍କରେ ଥିଲା ହୁଁ କମର୍ସ ପିଲା ପ୍ରାୟ କରୁନଥିଲି।
ହଁ ମୁଁ ଏଇଆ କହୁଥିଲି କହୁଥିଲି ଆଗରୁ ତ କରୁନଥିଲେ ନା ମତେ ଆଗରୁ ଥିଲି ଏ ଯୋଉ ମୁଁ ମାନେ ଆଗରୁ ଥିଲେ ବି କିଏ ବି ମାନେ ଘରେ ବି ଯୋଉ ମାନେ ଶୁଣିବା ପାଇଁ କହୁଛନ୍ତି ସେମାନେ ବି କଅନ୍ତି ଆଗରୁ ତ ବି ମୁଁ ଶୁଣି ହିଁ ନଥିଲି।
ହୁଁ।
ହଁ କଣ? ହଁ ଖାଇବା ହବ ଚାରି ପାଞ୍ଚଟାରେ?
ଖାଇବା ଏଇଠି ଡାକିଲେଣି କଥା ହେଇ ସାରିଲା ପରେ ଯିବି ଖାଇବି।
ହୁଁ।
ହଉ। ତମେ ଆମକୁ କିଛି କହୁନ ଆମଘରେ ତିନି ମାମୁଁ ଅଛନ୍ତି ମାଇଁ ତିନିଟା ଅଛନ୍ତି ଆଉ ତିନି ମାଇଁଙ୍କର ସମସ୍ତିଙ୍କର ଦି ଦିଟା ପିଲାପିଲି। ଜଏଣ୍ଟ ଫ୍ୟାମିଲି।
ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।
ଭଲ ସେମିତି।
କହିଲି ଜଏଣ୍ଟ ଫ୍ୟାମିଲି। ହୁଁ ହୁଁ ହୁଁ। ତମ ଭଏସ ବେଳେ ବେଳେ କଟି ଯାଉଛି।
ମୋ ଭଏସ କଟୁନି ତମର କଟୁଚି।
ହଁ। ତ ମୋ ଫାଇଭ୍ ଜି ଲେଖୁଛି ମଣ୍ଡରେଁ ହୁଁ ହୁଁ ହୁଁ ହାଲୋ। ନେଟ୍ ନାହିଁ କି?
ଦେଖ
ହଁ ମଝିରେ ଟିକେ ଟିକେ ଗଡ଼ି ଯାଉଛି ଆଉ।
ଆଉ ହଁ। ହଁ ହଁ କୁହ?
ଗାଁକୁ ତାହେଲେ ରଜକୁ ଆସିବ।
ହଁ ଭାବୁଚି ଦେଖିଆ କଣ
ଛୁଟି କେତେ ଦିନ ଅଛି କଣ? ଛୁଟି କେତେ ଦିନ ଅଛି? ଉଁ।
ବାପ ସପ୍ତାଟେ ଅଛି ଛୁଟି।
କେତେ ତାରିକରୁ?
ଅ ସଟରଡେରୁୁ ଚାଲିବ ଆଉ ଆର ସଟରଡେରେ ମଣ୍ଡେରେ ଖୋଲିବ ଆଉ।
କ ହଉ ଆସ ହରି ଗାଁକୁ ବୁଲିକି ପଳେଇବ ଆଉ ଆଗ ଛୁଟି ହବ ନହବ।
ହଁ।
ଯାହା ହେଲେ ତମ ଗାଁ ଟା ଭଲ ନା ଟାଉନ ଟା ଭଲ? ତତଥାପି ତମ ଗାଁ ଗାଁଟା ଭଲ ନା ଗାଉଁନ ଟା ଭଲ?
ଆମର ହିଁ ଟାଉନ ଆମ ଗାଁ।
ଉଁ।
ହଁ ଆଉ ଏଇ ଇଆଡେ ତ ମତେ
ହୁଁ। ହାଲୋ।
ମୋର କୁଆଡେ ଭୁଲ୍ ନାହିଁ ହୁଁ ସେ
ହୁଁ।
ଆଉ।
ହୁଁ।
ହ ରୋହୁଚି। କାଲି କଥା ହବା ଆଉ।
ହଁ। ରଖି ଦଉଚି। ହଁ।
ହଁ।
କାଟି ଦଉଛି କଣ?